ହଁ ଦିଦି କୁହ କଣ କରୁଛନ୍ତି? କଣ କହୁଛନ୍ତି ନାଇଁ ଏ ଥିଲା ଏ ଯୋଉ ଲାଇଟ୍ ଟା ଉପର ଲାଇଟ୍ ଟା କ ପ କେହି ନା ଯାଉ ନାହାନ୍ତି ନା ରାତିରେ ଖାଲି ଯାଉଚନ୍ତି ଶୋଇବା ପାଇଁ ସେତିପାଇଁ ଯାଉଚି ଝିଅର ହଗିସ୍ ଟେ ଆଣିବା ପାଇଁ ଆଉ।
ଆଛା ନାଇଁ ମୋର କରେଣ୍ଟ ଆସି ନାଁ ଛାତ ଉପରେ ବୁଲୁଚୁ ମା ପୁଅ ଯାକ ଚା ପିଇକି ଆଉ।
ହୁଁ।
ହୁଁ ଏବ ଏବେ ରୋ ସେଇ ଆରମ୍ଭ ହୋଇଯିବ ନାଇଁ
ହଁ ଆମର ରୋଷେଇ ମୁଁ ଏନା ଆଳୁ ପୁଳା ସବୁ କାଟିକୁଟା ମସଲା ବି ସବୁ ପାଇଲି ପାଇଲେ ଆଉ ସବୁ ବାଟି ବୁଟା କିନା ସବୁ ରଖିଛି ନାନୀ ପିଠା କଲେଣି ମୁଁ ଗଲେ ବୁଟ ତରକାରୀ ଯୋଉ ବୁ ବୁଟ ତରକାରୀ କରିବି ଆଉ
ମୁଁ ପା ସେନ୍ତି ବତୁରେ ଯୋଉ ସିଝେଇ ଦେଇକି ଆସିଛି ଗଲେ ଖାଲି କରିବି ଆଉ କଣ କରିବା ହ ଲାଇନ ବାଲା ତ ହଇରାଣ କରୁଚନ୍ତି ଆସୁନାହାନ୍ତି ଡାକିଲେ ଦେଖିବା କାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବା ଆଉ ନାଇଁ ଏଇଗୁଡା ଖାଇଲେ ଆକ୍ଚୁଆଲି କଣ କହିଲ ମୁଁ ଛିପ ପଲଟି ଏରିଆରେ ବେଶୀ କଟୁନି ଏଇ ଗାଁ ଗୁଡାକରେ ବେଶୀ କଟୁଚି ଲାଇନ୍।
ହଁ। ନାହିଁ କଲ୍ ଆସିଲା ବୋଧେ ଦିଦି ତମର?
କାଟିଦେଲି
ଫାଷ୍ଟ କୁହନ୍ତୁ
ହୁଁ ମୁୁନିସିପାଲିଟି ଏରିଆରେ କଟୁନି ଏତେ ଏଇ ଗାଁ ଗୁଡାକରେ ବେଶୀ କଟୁଛି। ଆମର ଆମ ଘରେ ଏତେ କଟେନି ତଥାପି ଏଠି ମୁଁ ଇଲେକ୍ଟ୍ରି ଅଫିସ୍ ଦି ଥର ଫୋନ କରି ସାରିଲିଣି
ଆଉ କଣ ଖାଇବା ପିନା ହେଲାଣି ଏତବଳ ଆଙ୍କେ ଖାଇନାନ୍ତି ଦେ
ହୁଁ ନାଇଁ ଯାଉଛି କରିବି ତ ଆଉ ଦଶ ମିନିଟ୍ କଥା ହେଇକି ପଳେଇବି ପ ତଳେ ଯାଇକି କରିବି ଆଉ
ଆଉ ମୋର ଆଉ ଗୋଟେ ଅଛି ହେଲେ ପଚିଶ ଟା ହେଇଯିବ
ନା ମୋର ପଚିଶି ହେଇନି
ଲାଗି ପଡ଼ି କରିଚି
ହଉ କାଲି କରିବା ଦେଖିବା ଆଜି ତ ଆଉ କରେଣ୍ଟେ ନାହିଁ ଦେଖିବା କାଲି କହିବା ଆଉ
ମୋବାଇଲ ଚାର୍ଜ ନାହିଁ କି?
ଚାର୍ଜ ଅଛି ଇନଭର୍ଟରରେ ବି ଚାର୍ଜ ଅଛି।
ହୁଁ।
ହଁ ବେଟୀରି ଟା ଚାର୍ଜ କରିଦେଇକି ଆଉ ବେଶୀ ଦିନ ବାରଟାରୁ ଲାଇନ୍ ଗଲାଣି ନା ଆ ସେ କେତେ ଛୋଟ ବେଟିରୀ ଟା ମୋର ଆଉ କେତେ ଚାର୍ଜ ଦବ
ହୁଁ।ହୁଁ, ହୁଁ, ହୁଁ ।ଭାଇ ବାହାରେ ରହୁଛନ୍ତି ପରା?
ହଁ ଭାଇ ବାହାରେ ଏବେ ଅଛନ୍ତି। ଆସାମ ରେ ଗୌହାଟୀ।
ହ।
ସେଠୁ ମୁଲ ତମେ ବୋଲ ଥଣ୍ଡା ହେରି ତମେ ରୁଆ ମୁଲ ତମେ ଥଣ୍ଡା ରୁଆ ଗରମ ଏରିଆ ରେ ଛାଡି ଦେଇି ଯାଇଛ ସେଠି ।
ହଁ ବେଙ୍ଗାଲୋର ଟା ଥଣ୍ଡା ଏରିିଆ
ବାଙ୍ଗାଲୋର ନୁହଁ ଗୁହା
ଅ ହୋ
ଆସାମ ଗୁହାଟି ।
ହୁଁ ହୁଁ ।
କିଛି ଶୁବୁନାହଁ ସେଟା ପୁରା ଥଣ୍ଡା ପାଗ। ପୁରା ସବୁ ଆଡେ ସେପଟେ, ବେଶୀ ଗରମ ନାହିଁ ।ଗୁହାଟୀ ପଟେ ଖରା ଦିନେ ବି ବେଶୀ ଗରମ। ରୁମ୍ ନାହିଁ ତାଙ୍କର।ସବୁଆଡେ ଖାଲି ଗଛ, ପତ୍ର, ଜଙ୍ଗଲ ପାହାଡ
ହୁଁ। ଆଉ, ଅ--ଭଲ ନା ଆଉ। ଥଣ୍ଡା ରୋଗ ଧାଇଲା ଆଉ।ତିନି ଚାରି ବର୍ଷ ସର
ସେ ଚ ହଁ ହ
ହୁଁ, ହଁ ଦେଖା ହେଲେ ଭଲ ଲାଗେ।
ମୁଁ ସେଠିକା ମନ୍ଦିର ଗୁଡାକ ଭଲ। ତାପରେ ସେଠିକା ଲୋକରା ବି ଭଲ ଯେ। ସାଉଥ ରେ ।ହଁ ତାଙ୍କ ମନରେ ଏଇ ଆମ ଓଡିଶା ଲୋକା ଯେମିତିଆ ଖରାପ ଟିକେ ସାଉଥ, ଲୋକ ଖରାପ ତ ନୁହତି ଓଡିଶା ର ଲୋକ, ଫିର ବି ସାଉଥ ଲୋ ଲୋକ ଟିକେ ମୋତେ ଭଲ ଲାଗନ୍ତି। ମୁଁ ଯିବା ଆସିବା ଭିତରେ ଯେତେଥର ଯାଇଛି ମୁଁ, କାହ୍ନା କଥା, କଥା ଭଲ । ତାପରେ ସେମାନେ କେବେ, କେବେ ଧ ଧନୀ ବୋଲି ସେମାନେ କେବେ ଦେଖେଇ ହୁଅନ୍ତିନି। ନା ତାଙ୍କ ପାଖେ ମୋଟା, ମୋଟା, ମୋଟା, ମୋଟା ଚେନ୍ ଫେନ୍ ଲଗେଇ ଥି କିନ୍ତୁ କେବେ, କେବେ କେହି ଧନୀ ହେବେ ବୋଲି ଦେଖେଇ ହେବେନି
ନା।
ନା ଆମ ଏପଟେ, ବାଃ ବାଃ
ହୁଁ, ହୁଁ ।ଥିବ ଜିନିଷ ସବୁ ଦେଖୁଥିବେ। ହୁଁ ଭଲ ଲୋକ।ସମସ୍ତଙ୍କ ସହ ଚଳିଲେ ଭଲ ନା। ବାହାରେ ଯାଗା ଯାଇକିନା କେବେ ଗଣ୍ଡଗୋଳ କରିବାନି, ହୁଁ ବାର ହେଟି ିବକଁ ଆିବ ପ ର ଆମ ଜାଗାରେ ଏମତି କେ ବଳ ଗ ଆମେ ସେ ଆମର ଓଡିଶାରେ ଟିକେ ଦୟା ଧର୍ମ ଅଛି।
ସେ ବାହାରେ ନାହିଁ ।ତାଙ୍କ, ତାଙ୍କ ଉପରୁ କଥା କଥା ପଳିଆସିଲେ, ସେ କାହାକୁ ମାନିବେନି ଆଉ
ହଁ
ଆମ ଜାତି ଭାଇଙ୍କୁ କହିଲ ମାନେ ଆମେ ବାଡେଇବୁ।
ଓ ମଉସା ନମ ନମସ୍କାର୍ ।
ଆ ହ, ପୁଣି ରାତିରେ ବୋଧେ ବର୍ଷା ହବ ଜଣା ପଡୁଛି ।ପୁଣି ପବନ ହେଲାଣି ଜୋର ସୋର
ହଁ, ଆଜି ବା ଯାହାହେଲେ ବି ଠାକୁର ଆଜି ଗାଧେଇବେନା? ଯାହାହେଲେ ବି ବର୍ଷା ହବ
ହଁିଲୋରେ ତ ମୃର୍ଗ ଇନ ସବ ଉର୍ଷ ପଡ ନା ଆ ମୃଗ
ନାଁଇ ଇଆଡେ କାଇ ହେଇନି ଟୋଟାଲି ହେଇନି। ଘଡ, ଘଡ ହେଲା କିଛି ଲ ଗାମ ରେଡି ଅଛ ବର୍ଷା ହେବା ପାଇଁ ଏଇ ରେଡି ବର୍ଷାରେ ନ କି ଦେଖାାଯନା ଯଉଦିନ ରେଡି ନି ପଇ ନା ବର୍ଷାବ
ହୁଁ ହୁଁ।
ଅଫ ।
ଉ ହୁଁ।
ହୁଁ।
ଟେନସନରେ ମୁଁ ରାତିଟା କେମିତି କାଟିବି ଆଜି।
ହଁ ଇନଭର୍ଟର ଚାର୍ଜ ରଖିଥାନ୍ତୁ ଖାଲି ଗୋଟେ ବେଳୁ ଯାଳନ୍ତୁ, ଯଉଟା ଇମ୍ପୋର୍ଟାଣ୍ଟ ଭଉତୁ ଯୋଉଟା ।
ହଁ ବା ମୁଁ ଖାଲି ଗୋ ସବୁ ବନ୍ଦ ବାନ୍ଦ କ ଛାତ ଉପରକୁ ପଳେଇ ଆସିଛୁ।ନାଇଁ ଘଣ୍ଟା ଇଆଡେ ବୁଲିକି ପଳେଇ ଆସିଲେ ତା ଆଉ ଟିକେ ସମୟ ଲଗେଇକି ରୋଷେଇ କରିଦେଇକି। ଯେତିକ ସ ଯାଏ ଗଲା ଗଲା ଆଉ। କଣ କରିବା।
ହୁ ହୁ। ଆଉ ରୋଷେଇ କେତେବେଳେ ଲାଇନ ଗପେଇ ହଉନି କେତେବେଳେ ଆସିଲେ କରିବେ।
ତିନି ଜଣ ପାଇଁ ଛ ସାତଟା ପିଠା ହେଲେ ବଳିବ ଆମର।
ହୁଁ।
ସାତଟା ପିଠା ଟିକେ ନାଗୁ ତରକାରି। କରିଦେଲେ ଖାଇଦଉ ହୁଁ ତାଙ୍କର ସ ପଟ ଲାଇନ ଟା ଆସିଲା ଆମ ସେପଟ ପଛପଟ ଲାଇନ ଟା ଆସିଲା ।ଆମ ଲାଇନ ଟା ଆସିଲାନି ଆଉ। ଏଇନା ଆସିଲା ହଁ ସାଙ୍ଗେସାଙ୍ଗେ। ହୁଁ।
ଫେଜ୍ କଟିବ।
ହଁ ଗୋଟେ ଗୋଟେ ଫେଜ୍ ଯାଇଚି ଆଉ।
ହୁଁ।
ହଲୋ।
ହଉ।
ଓ ହଁ। ଆଉ ଆଉ ରୋଷେଇ କଣ ଖାଇବା ପାଇଁ ଭଲ ଲାଗେ। କଣ କରିବା ପାଇଁ ଭଲ ଲାଗେ ତମକୁ।
ସବୁ ରୋଷେଇ କରିବାକୁ ଭଲ ଲାଗେ। ଖାଇବା ପାଇଁ ସବୁ କିଛି ଚଳିବ। ଏମିତି କିଛି ନାହିଁ ଯେ ଏଇଟା ପୋଶିବ ଭଲ ଲାଗେ ଏଇଟା ଖରାପ ଲାଗେ। ଏମିତି ରୋଷେଇ କରିବାକୁ ଭଲ ଲାଗେ।
ହୁ ହୁ ।
ସବୁ ପ୍ରକାର ରୋଷେଇ କରିବ ଆଉ।
ଫେବ୍ରେଟ୍ କଣ ମିଠା ଉପରେ ନା
ବିରିୟାନୀ ବେଶି ଭଲ ଲାଗେ ।ବେଶି ବିରିୟାନୀ ବି ଖାଏ ମୁଁ।
ଆ ସେମ୍ ସେମ୍।
ବିରିୟାନୀ। ଉଁ ଯେତେବେଳେ ବାହାରକୁ ଯିବି ମୁଁ କିଛି ଖାଇବିନି। ମୋତେ ଖାଲି ମୋର ଗୋଟେ ବିରିଆନି ଭଲ ଦେଖିକି ଅର୍ଡର କରିଦିଅ ବାସ୍ ସେତିକି।
ମୋ ହାତ ରନ୍ଧା ବିରିୟାନୀ ଖାଇଲେ ତମ ଆଗ ଭୁଲି ଯିବ। ଟନ୍ ବିରିୟାନୀ ହଁ ହଁ ହୁଁ।
ମୁଁ ବି ସମ ମୁଁ କରେ ସବୁବେଳେ ଯେ। ସମସ୍ତେ କୁହନ୍ତୁ ତ ଭଲ ଲାଗେ ।ମୁଁ ତ କହିପାରିନି କିଛି ସମସ୍ତେ ତ କୁହନ୍ତି ହଁ ଭଲ ଲାଗେ ବୋଲି।
ହୁଁ।
ଆଜ୍ଞା।
ବାବା ତଳ ଫୋନ୍ ଟାକୁ ଫୋନ କରୁଚନ୍ତି। ଫୋନ୍ କରନ୍ତୁ, ହୁଁ ନା ସେଇଟା କେବେ କରିିନି।
ମସ୍ତ ଲାଗେ। ମାନେ ନେ ନନଭେଜ ଖାଉନାହାନ୍ତି ତାଙ୍କ ପାଇଁ ଭଲ। ହୁଁ। ମୁଁ ବର୍ତ୍ତମାନ ଓଷାବାର ଉରା ପଡିଲେ ।ମୁଁ ଗୋଟେ ମାସ ମାସ ଛାଡିଦିଏ। ଏଇ ଛାଡିଲ ବନାଏ ମସରୁମ ବିରିୟାନୀ ।ମସରୁମ ପୁଲାଉ ବନାଏ ହଁ।
ପୁଲଉ ଫୁଲଉ ବନେଇନି ତ ମୁ ବନେଇ ପାରିବି।
ଘରେ ବେଶୀ ତ ନନଭେଜ ଖାଆନ୍ତି ଛୁଆଟୁ ଛୋଟ ପାଇଁ ମଟନ୍ ହଉ କି ଚିକେନ ହଉ । ଚିଙ୍ଗୁଡି।
ହଁ ହଜବେଣ୍ଡ ଆସନ୍ତୁ-ଉ-ଉ ମସୁରମ ପୋଲାଉ କୋଉଦିନ ବନେଇବେ। ସିଏ ଥିଲେ ହଜବେଣ୍ଡ ଥିଲେ ଭଲ ମାନେ ସବୁ ସହ ତାଙ୍କ କହିବା ଆଉ କାହାକୁ କହି ହେବନି।
ହୁଁ।
ହୁଁ। ଆଉ ଉ ତମ ଦେହ ପାଆ ଭଲ ଅଛି ଦିଦି।
ହଁ ଦେହ ସଵୁ ଭଲ।
ହୁଁ। ଆଉ ଆପଣଙ୍କ ବାରିରେ ଗଛ ପତ୍ର କଣ ଲଗେଇଛନ୍ତି ଫୁଲ ଗଛ ଲଗେଇଛନ୍ତି ନା
ମନ୍ଦାର ଗଛ ଲାଗିଛି, ଟଗର ଗଛ ଲାଗିଛି, ବାଇଗଣ ଲାଗିଛି ଜହ୍ନି, ଭେଣ୍ଡି, ସବୁ ଲାଗିଛି । ହୁଁ ହଁ, ସିଏ ଲଗାନ୍ତେ ମୁଁ ଏତେ କେତେବେଳେ ସମୟ ସବୁ କରିବି ସମୟ ଅଛି ସେ ତାଙ୍କ ଏଟା କରିବା ବୟସ ସେ କରନ୍ତି। ମୁଁ ଘର ଭିତର କାମ ଦେଖେ ସେ ତାଙ୍କର ବାହାର କାମ ଦେଖନ୍ତି ।
ହୁଁ।
ହୁଁ ହୁଁ ।
ଓହୋ! ଏନି ଆଉ ହେଲା ହୁଁ ଆଉ ପୁଅ କଣ କରୁଛନ୍ତି?
ଏଇଠି ଛାତ ପରେ ବୁଲୁଛୁ ।
ହୁଁ, ଆଉ ଆ ଆଣ୍ଟି ।
ସିଏ ତଳକୁ ଯାଇଥିଲେ ଆସିଲେଣି। ହଁ ହ ହ। ବୁଲିବା ମୁଁ ଯାଇଥିଲି ସେ-ଏ-ଏ-ଏ ଏମିତି ଆଉ । ପଡେ ଯାଇଥିଲି ବିହାର ଥରେ ଯାଇ, ପୁରୀ
ପୁଣି ଲାଗେ ବୁଲିବା ପାଇଁ ସମୟ।
ମୁଁ ବେଶୀ ଗାଧା ହେଇନି ତ ମୁଁ ବେଶୀ ବସି ବସିକି ଆସେ । ମୁଁ ପାଣି ଭିତରେ ପଶିଲେ ନିଃଶ୍ଵାସ ନେଇପାରେନି ।
ହୁଁ ହୁଁ। ପାଣି ନାଇଁ ଆସିନି ଆମଟା ଆସିନି । ମୋ ମୁଣ୍ଡ ଖରାପ ହେଇଗଲାଣି କଣ କରିବି କିଛି ଜାଣିପାରୁନି? ହଁ, ଯାଉଛ ମଁ କଥା ହଉଛ ଯାଉଛି। ସେ
ହୁଁ-ଉ-ଉ-ଉ-ଉ-ଉ, ଆଣ୍ଟି କହିଲେ ଲାଇନ ଆସିଲା ବୋଲି ।
ହଁ।
ହୁଁ। ଆଉ
ହଁ।
ହଁ ବିଲେଇ କୋଉ ପଟେ ଗଲା? ଏଟା ଘରକୁ ଯାଇଥିଲା ଯେ ଏନୁ କହୁଥିଲି
ରାତିରେ ଲାଇନ୍ ଆସିଲେ ଏ କରିବ ରୋଷେୟା।
ହ ଲାଇନାସ ଟେ ରୋଷେଇ କରିବି ଆଉ କରିବ ଆଉ ଯାଉଛି ତ ତଳକୁ ଯିବି ଆଉ।
ହଁ-ଅ-ଅ-ଅ ଆଚ୍ଛା ହାପିିବନ ଆଉ ବଧେ ସେ। ଆଚଛା ହାଡ ନ ଆଉ ଏଇନା ଦିଦି ରଇପାରିବା ପୁଣି।
ନା ମୋର ଦିନକୁ ତିନିଥର ଚାରିଥର ଅତି ବେଶୀ ହେଲେ ଅଁ ନହେଲେ ମୁଁ ରହିପାରେନି ପାଗଳ ହେଇଯିବି ନହେଲେ। ହଁ ହଁ ରହ। ହାଲୋ।